ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।
ଆଜ୍ଞା ନମସ୍କାର।
ନମସ୍କାର।
ଆଜ୍ଞା କିପରି ଅଛନ୍ତି କୁହନ୍ତୁ କିପରି ଅଛନ୍ତି?
ଆମେ ଭଲ ଅଛୁ ଆପଣ ଯୋଉ କଥା ଟା ମତେ କହିଥିଲେ ମୁଁ ଆଜି ଚିନ୍ତା କରିକି କହିଲି ଉଁ ଉଁ ଚିନ୍ତା କଲି ଯେ କଣ କରିବାକୁ ବୁଝିପାଇଲେ।
ଆଜ୍ଞା। ମୁଁ ମଧ୍ୟ ସେ ରେ ଚିନ୍ତା କରିଥିଲି କି କିପରି ସେ ବିଷୟରେ ଆ ଟିକେ ଅର୍ଥ ରୁପରୁ ଋଣ କରିବା କିମ୍ବା କୋଉଠି କିଛି କିଏ କାହାଠାରୁ ଟଙ୍କା ଟିକେ ସାହାଯ୍ୟ ନେଇ ସେ ବେପାର ଟିକୁ ଆରମ୍ଭ କରିଆ ଭାବୁ ଥିଲି ସେଇ ବିଷୟରେ।
ହଁ ସେଇଆା ମୁଁ ଚିନ୍ତା କଲି ଆପଣ ମତେ ବହୁତ ଦିନି ହେଲାଣି କହିଥିଲେ। ଯେହେତୁ ଆମର ଆମ ଇଏ ରୁ ଆପଣ ଆମ ବଗିଚାରୁ ଆପଣ ଫୁଲ ନେ ବେ ସେ-ସେଥିପାଇଁ ମୁଁ ଚିନ୍ତା କରି କହିଲି ଯେ
ହୁଁ।
ହୁଁ। ଆପଣ ଆମ ମତେ କହିଲେ କହିଲେ ଏମତି ଏମତି କଥା ମୁଁ ସେଇଥିପାଇଁ ଚି ନ୍ତା କଲି ଆପଣଙ୍କ କଥା ଟିକେ ମାନିବା ପାଇଁ କାହିଁକିନା ଏବେ ମୁଁ ବହୁତ ବହୁତ ଲୋକେ ଆସିକି ଯୋଉ ଫୁଲ କଞ୍ଚା ଫୁଲ ବେପାର ପାଇଁ। ଉଁ ନଉଚନ୍ତି ଯେକୌଣସି ଫୁଲ ଯେକୌଣସି ଉଁ ପରିସ୍ଥିତିରେ ମୁଁ ତାଙ୍କୁ ସମସ୍ତଙ୍କୁ ଦଉଚି। ଯେହେତୁ ତମେ ଆମର
ହୁଁ।
ବନ୍ଦ-ବନ୍ଧୁବାନ୍ଧବ ନିଜର ବୁଝିପାଇଲେ ଚିହ୍ନା ପରିଚୟ ଭଲ। ହୁଁ ବୁଝିଲି। ସେଥିପାଇଁ ମୁଁ ଆପଣଙ୍କୁ କହିଲି ଆପଣ ମତେ ବହୁତ ଦିନ ହେଲାଣି କହିଥିଲେ ବହୁତ ପାଖାପାଖି ସ ପ୍ତାହେ ଉପରେ ହେଲାଣି ମତେ କହିଥିଲେ ସେଥିପାଇଁ
କୁହନ୍ତୁ ଏ କୁହନ୍ତୁ କୁହନ୍ତୁ ଆପଣ ଟିକେ କହିଚାଲନ୍ତୁ।
ଆପଣଙ୍କୁ କହିଲି ଯେ ଆପଣଙ୍କ ସେଇ ବେ ପାର ଟିକେ ଆରମ୍ଭ କରନ୍ତୁ ଆଉ ମୁଁ ଫାଷ୍ଟେ ଫୁଲ ଆପଣଙ୍କୁ ଦେଇଦେବି।
ଆମ ଛାତରେ ତାଳଗଛ କାଳିଆ କାଳିଆ କାଳିଆ
ଆମେ ଯୋଉ କହୁଛୁ ସେ ପାଇଁ କେଉ କେଉଁ କେଉଁ କେଉଁ କେଉଁ କେଉଁ କୋଉଁ ଫୁଲ ନେବେ ମା-ମା ଆ ଆମ ମତେ କୁହନ୍ତୁ ଆପଣ। ମୁଁ ସେଇ ଅନୁସାରେ ଆପଣଙ୍କୁ ଫୁଲ ଦେବି ଆଉ ଏଇ ଅନୁସାରେ ଫୁଲ ଦେବି ଆପଣ ଅର୍ଥ ଯଦି କିଛି ମତେ ଦେଇଦେବେ ତାହେଲେ ଆ ଆପଣଙ୍କୁ ଫୁଲ ଦେବାକୁ ଆଗ୍ରହ କରିବି କା ହିଁକି ନା ଅର୍ଥ ବିନା ସବୁ ନିଃସର୍ଥ।
ଆଜ୍ଞା ମୁଁ ବି ସେ ଆଜ୍ଞା କୁହନ୍ତୁ କୁହନ୍ତୁ।
ଆଉ ସେଇ ସେଇଥିପାଇଁ ମୁଁ କହୁଚି ଅର୍ଥ ଆମକୁ ଯଦି କିଛିଟା ଦେବେ।
ହୁଁ।
ବ ନ ହଉ ଆପଣଙ୍କ ପାଖରେ ଅର୍ଥ ମୁଁ ଜାଣିଛି କମ୍ ଅଛି। ସେଥିପାଇଁ ମୁଁ ମାଗୁଚି ଅଳ୍ପ କିଛି ଦେଲେ ବି ଆମର ଯେତିକି ସବୁ କର୍ମଚାରୀମାନେ ତାଙ୍କୁ କହିକି ଫୁଲ ଗୋଟେଇକି ଆପଣଙ୍କୁ ଦେଇଦେବି ଦୁଇ ତିନି ଦିନି ଭିତରେ ଆପଣଙ୍କୁ ଜଣେଇଦେବି ଆସି କି ଆପ ଣ ତମ ଆପଣଙ୍କ ଦୋକାନ ସାଇଜ୍ କରିଦେବି କେମିତି ବେପାର କରିବି ଆପଣ କରିବେ ଆମେ ଗେଣ୍ଡୁ ଫୁଲ ଉଁ ଝରଝରିଆ ଫୁଲ ଉଁ ମଲ୍ଲୀ ଫୁଲ ମଲ୍ଲୀ ଫୁଲ ଛୋଟ ଛୋଟ ଫୁଲ ଆପଣ ଜାଣିନାହାନ୍ତି ଆଉ ଅନ୍ୟ ବି ତାର କେତୋଟି ନାଁ ଅଛି ଆମେ ତାକୁ କହୁ। ଆଉ କଣ କହିଲ ଗୋଲାପ ଫୁଲ ବହୁତ ପ୍ରକାର ଫୁଲ ଆମେ ଛଅ ସାତ ପ୍ରକାର ଫୁଲ ଦେଇପାରିବୁ। ଆଉ ବୁକେ କରିବା ପାଇଁ ବି ଆମେ ବହୁତ ପ୍ରକାର ଫୁଲ ଦେଇପାରିବୁ ଆଉ ଡାଳ ମଧ୍ୟ ଦେଇପାରିବୁ ବୁଝିପାରିଲେ। ସେଥିପାଇଁ ମୁଁ କହି ଦେଉଛି ଆପଣ ଯଦି କିଛି ଅର୍ଥ ଆମକୁ ଦିଅନ୍ତୁ। ଆ କାଲି ଭିତରେ ଆମକୁ ଦେଇଦେଲେ ଆମେ ଆପଣ କେତେ ନେବେ କଣ ନେବେ ଆମେ ଆପଣଙ୍କୁ କହିଦବୁ। କୋଉ ସମୟ ନେଇକି ଆପଣ କଣ କରିବେ କେମିତି ବେପାର କରିବେ ଆପଣ ନେଇଯିବେ। ଆପଣ ସବୁକିଛି କରିବେ। ଆପଣଙ୍କ ହିସାବରେ ଆପଣ କୁହନ୍ତୁ ଆପଣ କଣ ଆଉ କରିବେ। ମୁଁ ମୋ ମୋ ଉପରେ ଆପଣ କଣ ଚାହୁଁଛନ୍ତି?
ଆଜ୍ଞା ମୁଁ ବହୁତ ଦିନ ଧରି ଏଇଆ ଚିନ୍ତା କରୁଥିଲି କି ଏ ବେପାରଟିକୁୁ ଆରମ୍ଭ କରିବି ଏବଂ ଆଜି ଯେହେତୁ ଆପଣଙ୍କର ଯେହେତୁ ଆପଣ କିଛି ଅ ବହୁତ ବର୍ଷ ଧରି ଆପଣଙ୍କର ଆ ନା ଏଇ ବିଜନେସ୍ ଟାକୁ ଆରମ୍ଭ କରିଛନ୍ତି ଆପଣ ଚଲେଇଛନ୍ତି। ଆପଣ ଯେମତି ନିଜ ବଗିଚାରେ ଏହାକୁ ଉତ୍ପାଦନ କରୁଛନ୍ତି ଏବଂ ଆ ସେଇଆକୁ ବିକ୍ରୟ କରୁଛନ୍ତି। ମୁଁ ମୁଁ ମଧ୍ୟ ଚାହୁଁଛି କି ଆପଣ ଆପଣଙ୍କ ଠାରୁ କିଣିବାକୁ ସେଗୁଡ଼ା। ଫୁଲଗୁଡିକ ବିଭିନ୍ନ ପ୍ରକାର ଫୁଲ ମୁଁ ଭାବୁଛି ଆପଣ ବଜାରରେ ଆପଣଙ୍କ ଠାରୁ ଅ ବିକ୍ରୟ ମାନେ ମୂଳ ଧନରେ କିଣି ଆପଣଙ୍କ ଠାରୁ ବିକ୍ର ଆପଣ ଯେତେ କମରୁ କମ ଧନ ଆପଣ କିଛି କୁହନ୍ତୁ। କୁହନ୍ତୁ ଆପଣ କିଛି ମୁଁ ଟିକେ ଆଡେ
ଆପଣ ଯୋଉ କହୁଛନ୍ତି ଆପଣ ବୁଝି ନାହାନ୍ତି ସେ ବୁଝେଇ ପାରୁନାହାନ୍ତି।
ଆଜ୍ଞା ନାଇଁ ମୁଁ ଆଡେ ଟିକେ ଅନ୍ୟ ମନସ୍କ ଥିଲି। ଶୁଣୁଛନ୍ତି ଆଜ୍ଞା ଆପଣ ଅନ୍ୟମନସ୍କ ଥିଲି ଯେହେତୁ ସେଥିପାଇଁ ମୁଁ ଟିକେ
ହଁ ମୁଁ କହିଅଛି। ମୁଁ କହଛି ଆପଣ ସେଇଟା ଭଲ ବୁଝି ନାହାନ୍ତି। ମୁଁ ଆପଣ ବୁଝି ଦାଉଛି ଆପଣ ଯୋଉ କହିଲେ ପୁରା ମୂଳ ରେଟରେ ମୂଳ ପଇସାରେ ଆପଣଙ୍କୁ ଦେବି ବା ମୂଳ ଅର୍ଥରେ ଆପଣଙ୍କୁ ଦେବି। ମୂଳ ଅର୍ଥରେ କେମିତି ଦେବି ଧର ଏ ଫୁଲଟା ଆମର ଛୋଟରୁୁ ବଡ଼ ହେବା ପର୍ଯ୍ୟନ୍ତ ତା ପିଛାରେ ଟଙ୍କା ଦେଇ ଖର୍ଚ୍ଚ ହୋଇଛି। ବୁଝିପାରିଲେ ଟଙ୍କା ଟିଏ ଖର୍ଚ୍ଚ ହେଇଛି। ସେ ଫୁଲ କିଣିବା ସେ ଗଛ କିଣା ପଡୁଛି ଟଙ୍କାଟେ।
ଆଜ୍ଞା।
ଏଠି କେତେ ଟଙ୍କା ଦୁଇ ଟଙ୍କା ହେଲା ଆଉ ଯୋଉ ମାଳି ଆସିକି ନଉଛନ୍ତି। ଫୁଲ ତୋଳୁଛନ୍ତି ସିଏ ନେଉଛନ୍ତି ଟଙ୍କାଟେ। ଆମର ଏଇଠି ତିନି ଟଙ୍କା ହେଲା। ଗୋଟିଏ ଫୁଲ ତିନି ଟଙ୍କା ଏଇଠି ହେଲା।
ଆଜ୍ଞା।
ତାକୁ ଆମେ ଆମର ଲାଭ ରଖିବୁ କେତେ? ଆମେ ଅନ୍ୟ ଜଣଙ୍କଠୁ ରଖୁଛୁ ଦୁଇ ଟଙ୍କା ତିନି ଟଙ୍କା ହେଲା। ଆପଣଙ୍କ ପାଖରୁ ରଖିବୁ ଆମେ ଟଙ୍କାଟେ, ତୁମର ଚାରି ଟଙ୍କା ହେଲା। ବୁଝିପାରିଲେ। ଆଉ ଆପଣଙ୍କର ଯିବା ଆସିବା ଖର୍ଚ୍ଚ ଆପଣଙ୍କର ଯାହା ବି ହେଲେ ଆମେ ସେ ଗାଡି ଭଡା ନେଇଯିବ କଣ କେତେ ଆପଣଙ୍କ ଘର ପାଖରୁ ଘର ପାଖରୁ ନୁହେଁ ଆପଣଙ୍କ ବଜାରରୁ କେତେ କଣ ନବ।
ଆଜ୍ଞା, ହୁଁ।
ସେ ଗାଡି ଭଡା ପକେଇବ ଟଙ୍କା ଟେ କି ଦେଢ ଟଙ୍କା ତାକୁ ଆପଣ ଦୁଇ ଟଙ୍କା କୁ କେ ତିନି ଟଙ୍କା ଆପଣ ଯେମିତି ଆପଣଙ୍କ ବଜାର ର ରେଟ୍ ହିସାବରେ ଆପଣ ଦେଇପାରିବେ ବୁଝିପାରିଲେ। ସେଇ ସେଇଟା ହେଲା ଆପଣ ବୁଝି ନାହାନ୍ତି, ସେଇଟା ଆପଣ ବୁଝି, ଆପଣ ସେଇଥିପାଇଁ କହୁଚନି କଣ ଦୁନ୍ କେତେ କେତେ ଅର୍ଥ ଦେବେ କେମିତି ଦେବେ କଣ ଦେବେ ବୁଝିପାଇଲେ।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମୁଁ ବୁଝିଲି, ଆପଣ ଯେହେତୁ ସେଥିରୁ ପଇସାଟି ନିବେଶ କରଛନ୍ତି ସେଥିରେ ଆ, ଖର୍ଚ୍ଚ କରୁଛନ୍ତି ଯେହେତୁ ଆପଣ ଅ, ଚେଗାଟି ନେଇଛନ୍ତି ସେଥିରେ ଫୁଲ ଲଗେଇ ଚନ୍ତି ଆପଣ ପଇସା ସେଥିରେ ଖର୍ଚ୍ଚ ଚାଷରେ ଖର୍ଚ୍ଚ କରିଛନ୍ତି। ଆ, ମାଳି ସେଠି ଯଦି ଖର୍ଚ୍ଚ କରିଚନ୍ତି। ପାଣି ଦବାରେ ମାଳି ମାନେ ସେ ସେଥିରେ ଖର୍ଚ୍ଚ, ଆପଣ ମଞ୍ଜି ଆଣିଲେ କିମ୍ବା ଚାରା ଆଣିଲେ ସେ ଥିରେ ଖର୍ଚ୍ଚ ଅଛି, ଯେହେତୁ ଖର୍ଚ୍ଚ ଅଛି ସେଥିପାଇଁ ମୁଁ ମଧ୍ୟ ଆପଣ କିଛି ପଇସା ଦେବେ କି ଏଟ୍ ଆପଣ ଯଦି ଏବେ ମୋତେ ସାହାଯ୍ୟ କରିବେ କିଛି ତାହେଲେ ଆପଣ କିଛି ଯଦି ମୋତେ ଏବେ ସାହାଯ୍ୟ କରିବେ କିଛି, ତାହେଲେ ମୁଁ ଆପଣଙ୍କୁ ଆଗକୁ
ମୁଁ ବୁଝିପାରୁଛି ଆପଣ ଯାହା କହୁଛନ୍ତି ବୁଝିପାରୁଚି ଆ ଆପଣ ମୁଁ ଆପଣଙ୍କୁ ମାଗୁନାଇ ସବୁ ପଇସା ଆପଣଙ୍କୁ ଅଳ୍ପ କିଛି ଅର୍ଥ ମାଗୁଚେ ଯେମିତି କିି ଆମର ଦେଖନ୍ତୁ ମୁଁ ଆପଣଙ୍କୁ କହିଲି ଯେ ଏତେ ଟଙ୍କା ନଉଛନ୍ତି ମାଳି। କଣ ପାଇଁ ନଉଛନ୍ତି? ସେ ପ୍ରତ୍ୟକ ଦିନ ଖର୍ଚ୍ଚ ମୁ ଆସିକି ଫୁଲ ତୋଳୁଛନ୍ତି। ତୋଳୁଛନ୍ତି, ଗାଡିରେ ମଧ୍ୟ ପୁରଉଛନ୍ତି। ତାଙ୍କୁ ପ୍ରତ୍ୟେକ ଦିନ ପଇସା ଦବାକୁ ପଡ଼ୁଛି, ଅବଶ୍ୟ ମୁଁ ଫୁଲ ମୋ ଗଛ ମୋ ଫୁଲର ପଇସା ନ ଦିଅନ୍ତୁ। ତାଙ୍କର ପଇସା ତ ଦେବେ। ସେଇଥିପାଇଁ ମୁଁ କହୁଛି ଅଳ୍ପ କିଛି ଅର୍ଥ ଦେଲେ ତାଙ୍କୁ ମୁଁ ଦେଇପାରିବି। ଆଉ ମୋ ନିଜ ହାତରୁ ଅର୍ଥ ମୁଁ ଏତେ ଦେଇପାରିବି ନାହିଁ। ଯେହେତୁ ଆପଣ ବୁଝିପାଇଲେ। ସେ ତୋଳୁଛନ୍ତି ପ୍ରତ୍ୟେକ ଦିନ ଦଶ ହଜାର ଟଙ୍କାରେ। ପ୍ରାୟ ପାଠ ରୁ ଦଶ ହଜାର ଟଙ୍କା ନଉଛନ୍ତି ପ୍ରତ୍ୟେକ ଦିନ ଫୁଲ ତୋଳାରେ।
ଆଜ୍ଞା, ଯେହେତୁ ଏବେ ଫୁଲର ମୂଲ୍ୟ ମଧ୍ୟ ଏବଂ ଚାହିଦା ମଧ୍ୟ ବଢି ଯାଇଛି। ସେଥିପାଇଁ ପୁଲର ମୂଲ୍ୟ ମଧ୍ୟ ବଢି ଯାଉଚି। ଆଉ ମୁଁ ମଧ୍ୟ ଭାବୁଛି ସେ ଫୁଲଟିକୁ ନେଇ ମୁଁ ମଧ୍ୟ ବେପାର ଯେପରି ବାହାଘର, ବ୍ରତ ଘର ଆ କିମ୍ବା ଏଗେଜମେଣ୍ଟ ଯିଏ ବି ଅ, ହେଉ ସେଥିରେ ମଧ୍ୟ ଇଏ କରିବି, ଏବଂ ଡିଜାଇନ୍ କରିବି। ଆପଣ ଆଙ୍କୁ ମଧ୍ୟ ଆ, ସେଇଭଳି ଆପଣଙ୍କୁ ମଧ୍ୟ ଆପଣଙ୍କ ଠାରୁ ମୁଁ ସବୁବେଳେ ଫୁଲ ନେବି। କାରଣ ଏବେ ମୁଁ ଯେହେତୁ ଆ ଆପଣ ଆରମ୍ଭ କରୁଛି। ଆପଣ ମୋତେ ପ୍ରଥମେ ସାହାଯ୍ୟ କଲେ। ମୁଁ ଆପଣଙ୍କ ଠାରୁ ଏବେ ଆ ଆପଣଙ୍କ ଠାରୁ, ମାନେ ମଲା ପର୍ଯ୍ୟନ୍ତ ଆପଣଙ୍କ ଠାରୁ ସବୁ ଆପଣଙ୍କଠାରୁ ଫୁଲ ହେଇ ନେବି। ହଁ ବାବ
ହଁ, ଆପଣ ଯାହା କହୁଛନ୍ତି ଠିକ କହୁଛନ୍ତି ଯେ ଦେଖ ମୁଁ, ଏବେ ସାହାଯ୍ୟ କଲେ ବି ତୋମେ ତେ ବୁଲିବ ନାହିଁ, ହେଲା। ମୋତେ ମନେ ରଖିଥ, ମୋତେ ବି ଯିଏ ସାହାଯ୍ୟ କର ଥ ମୁଁ ବି ତାକୁ କେବେ ଭୁଲିବି ନାହିଁ। ବୁଝିପାଇଲେ, ମୁଁ ଆପଣ ଙ୍କୁ ଅତି ସହଜରେ ଅତି କମ ଦାମରେ ଦ ବାର କାରଣ ଯେ ଆପଣ ମୋର ସମ୍ପର୍କୀୟ ହଉଛନ୍ତି। ବୁଝିପାଇଲ? ଆପଣଙ୍କୁ ମୁଁ ମୂଳା ମୂଣି ହିସାବ ଦେଇଦେଲି।
ଆଜ୍ଞା।
ମୁଁ କା- ତା ଧିଅରୁ କିଛି ଲାଭ କରିନାହିଁ। ଆଉ ମୁଁ ଲାଭ କରିବି କେତେବେଳେ ତମର ଯେତେବେଳେ ତମେ ନେଇକି। ତମେ ଗୋଟେ କେ ଗୋଟେ ବର୍ଷ ପରେ ତମେ ଯେତେବେଳେ। ତମେ ସମାନ ହେଇଯାଇ ଥବ ବେ ବେପାର ଭଲ ଚାଲିବ ସମାନ ହବ। ତମ ପାଖରେ ପଇସା କିଛି ରହିବ ସେତେବେଳେ ମୁଁ ମୋ ପଇସା ଟା ବଢେଇବି କାହିଁକି ନା। ସେତେବେଳେ ସବୁ ପଇସା ବଢି ଯାଇଥିବ। ଆଉ ମୁଁ ବି କିଛି ଲାଭ ରଖିବା ଆପଣଙ୍କଠୁ ଷ୍ଟାର୍ଟ କରିବି। ଆରମ୍ଭ କରିବି। କାହିଁକି ନା ମୁଁ ଯଦି କିଛି ଲାଭ ରଖିବିନି। ଯଦି ଏମିତି ଆମର ବନ୍ଧୁ ମାନେ ମୁଁ ଦି ଚାରି ଜଣଙ୍କୁ ମୁଁ ଦଉଛି ସେମିତି ଯଦି କିଛି ଲାଭ ର ଖି ବିନି ମୋର ବି ସଂସାର ଅଛନ୍ତି। ମୋର ବି ହେବେ ନା ନାଇଁ ମୋର ବି ବାପା ମା ଅଛନ୍ତି। ସବୁଆଡୁ କୁ ଦେଖିବାକୁ ପଡିବ ବୁଝିପାଇଲେ। ପାଞ୍ଚ ଟଙ୍କା ଖର୍ଚ୍ଚ ହେଲେ। ମୁଁ, ପାଞ୍ଚ ଟଙ୍କା ଆପଣ ଠୁ ନଉଛି। ମୁଁ, ଆପଣଙ୍କଠୁ ଆଠ ଟଙ୍କା ନଉନି କି ଦଶ ଟଙ୍କା ନଉନି। ଆଉ କିଛି ବର୍ଷ ପରେ ଆପଣ ଯେତେବେଳେ ଆପଣଙ୍କ ଚଳାଚଳି ଠିକ ହେଇଯିବ। ଆପଣଙ୍କ ପାରେ ପଇସା ପତ୍ର ହେବେ। ସେତେବେଳେ। ମୁଁ, ତମ ପାଞ୍ଚ ଟଙ୍କା ଠାରୁ ସେଇଟା ଆଠ ଟଙ୍କା କହିଦେବି। ସେ ତିନି ଟଙ୍କାରେ ଯୋଉ ପାଞ୍ଚ ହଜାର କି ଦଶ ହଜାର ଟଙ୍କା ହବ। ପ୍ରତି ମାସରେ ବା ପ୍ରତି ସପ୍ତାହରେ କିଛି ପଇସା ହବ ସେଟା ମୁ ଚଳି ପାରିବି।
ଆଉ କୁହନ୍ତୁନୀ ଆଜ୍ଞା ଆଜ୍ଞା ମୁଁ ବୁଝିପାରିଲ ଆପଣଙ୍କ କଥା ବୁଝିପାରିଲି। ଆପଣ କହୁଛନ୍ତି। କି ମତେ ଏବେ ଯଦି ସାହାଯ୍ୟ କଲେ ଆପଣ ଏବେ ମୂଳ ଧନରୁ ମତେ ଦେବେ ଫୁଲ ଗୁଡିକ। ମୁଁ ଫୁଲ ଗୁଡିକ ନେଇ ବିକ୍ରୟ କରିବି ଯେତେବେଳେ ମୋର ଲାଭ ହେଇ ଆସିବ। ମୁଁ କିଛି ଗୋଟେ ସନ୍ତୁଳିସ୍ତ ପରିସ୍ଥିତି କୁ ପଳେଇ ଆସିବି। ଆପଣ ସେତେବେଳେ ଆମ ମୋ ଠାରୁ ଲାଭ ନିଅନ୍ତୁ ଇଏ ନିଅନ୍ତୁ ଆଉ ସେତେବେଳେ।
ହଁ, ସେତେବେଳେ ମୁଁ ଆପଣଠୁ ଲାଭ ନେଇପାରିବି। କାହିଁକି ଯେ ଆପଣଙ୍କ ବେପାର ଠିକ ଠାକ ଚାଲିବ। ଆପଣ ସବୁଆଡେ ବି। ହୁଁ ସବୁ ଜିନିଷ ସଜା ସଜି କରିବେ ଆଉ ସବୁ ପର୍ବା ପର୍ବାଣିରେ ବି। ସବୁ ଗୁଡିକ ସବୁ ବିକି ବିକ୍ରୟ କରିପାରିବେ ବୁଝିପାରିଲେ ସେଥିପାଇଁ ମୁଁ କ ଆଛା ସେଥିପାଇଁ କହୁଛେ‌ ଉଁ ଏଇ କାର୍ଯ୍ୟ ଟିକେ ଆପଣ। କରନ୍ତୁ ମୁଁ ଆପଣଙ୍କ ସହିତ ଅଛି ଯେପର୍ଯ୍ୟନ୍ତ ଆପ ଆପଣଙ୍କ ପାଖରେ ପଇସା ନାହିଁ। ବା ଅର୍ଥ ବହୁତ ହୋଇନାହିଁ। କି ଆପଣ ଲାଭବାନ ହେଇନାହାନ୍ତି। ସେ ପର୍ଯ୍ୟନ୍ତ ମୁଁ ଆପଣଙ୍କ ସହିତ ଅଛି ଯେହେତୁ ଆପଣ ସମ୍ପର୍କୀୟ ହଉଛନ୍ତି। ସବୁବେଳେ ମୁଁ ତ ଆପଣଙ୍କ ସହିତ ଆଉ ମୋ ସହିତ କେବେବି ଖରାପ କରିବେନି। ମୋ ସହିତ ଖରାପ କଲେ ଆପଣ ବି ଖରାପ ପାଇଲେ ବୁଝିପାରିଲେ।
ଆପଣ ନିଶ୍ଚିନ୍ତ ଆପଣଙ୍କ ସାଙ୍ଗରେ କେବେ ବିଶ୍ୱାସଘାତକଟା କରିବିନି ଆପ ଆପଣଙ୍କ ସାଙ୍ଗେ ସବୁବେଳେ ରହିବି ଠିକ ଅଛି ଆପଣଙ୍କ ଆ ଭଲ ଲାଗିଲେ ଆପଣଙ୍କ ସାଙ୍ଗରେ କଥା ହେଇକି।
ଉଁ ଡେରି ହେଇଗଲାଣି ମୁଁ ଯାଉଛି ଖାଇ ପିଇ ଶୋଇବି।
ଆ ଠିକ୍ ଅଛି ଆଜ୍ଞା।